ହଁ ସୁନୀଲ ଭାଇ ନମସ୍କାର।
ନମସ୍କାର ଜୟ ଜଗନ୍ନାଥ।
ରାଧେ ରାଧେ ଆଉ କେମିତି ଅଛ?
ଭଲ ଅଛି ଆଉ ତମେ କେମିତି ଅଛ?
ହଁ ଠାକୁରଙ୍କ କୃପାରୁ ବହୁତ ଭଲରେ ଅଛି ଆଉ। ଆପଣ ପାଗ କେମିତି ସାଡେ?
ପାଗ ବର୍ଷା ତ ହେଉଛି ସକାଳୁ ଛାଡ଼ୁନି ଆଉ ସେପଟେ?
ହଁ ହଁ। ନା ଏପଟେ ଟିକେ ଛାଡିଛି ଆମେ ଏବେ ମୋର ଟିକେ ଦେହ କାନ ଟିକେ ବିଧୁଥିଲା। ତ ମୁଁ ଏଇ ପାଖ ମେଡିକାଲ ଯାଇଥିଲି ତ କିଛିଟା ବଟି ଆଉ ଡ୍ରପ୍ ନେଇକି ଆଇଛି ତ ପାଗ ଏବେ ଟିକେ ଭଲ ଅଛି ବର୍ଷା ନାଇଁ ଆପଣ ଏ ସେଆଡେ କଣ ବର୍ଷା ଏବେବି ନାଦୁଛି।
ନା ନା ନାଦୁନୀ କେ ହଲକା ହଲକା ପକଉଛି ଏତେ ବି ନୁହେଁ ଅଳ୍ପ ଅଳ୍ପ ହଉଛି।
ଅଁ ହଁ ଆପଣ ଦେହ ପା ଭଲ ଅଛି?
ହଁ ହଁ ଦେହ ପା ଭଲ ଅଛି।
ଏଥର ରଥଯାତ୍ରା ଯିବେ?
ଆଜ୍ଞା?
ଏଥର ରଥଯାତ୍ରା ଯିବେ?
ରଥଯାତ୍ରା ଯଦି ବର୍ଷା ଯଦି ନହେଲା ଠିକ୍ ଠାକ ହେଲା ତାହେଲେ ଯିବା। ଯଦି ବର୍ଷା ହେଲା ଆଉ ହେବନ ଆଉ ଇଛା ହବନି ଯିବାକୁ ଆଉ।
ଓହୋ। ଆପଣ କଣ ପ୍ରତିବର୍ଷରୁ ଯାଆନ୍ତି ରଥଯାତ୍ରା?
ନା ପ୍ରତିବର୍ଷ ତ ଆମ ଭାଗ୍ୟରେ ନାହିଁ, ଠାକୁରଙ୍କର ଡୋରି ଲାଗେ ନା। ଯେହେତୁ ଲାଗୁନି ସେ ତ ଆମେ ଯାଇପାରୁନେ ଆଉ। ତମ ଯାଅ ବୋଧେ ପ୍ରତି ବର୍ଷ।
ନାଇଁ ନାଇଁ ମୁଁ ଆଜି ଯାକେ କେବେ ଯାଇନି। ଏଇ ବର୍ଷ ଯଦି ଯିବି ଫାଷ୍ଟ ଟାଇମ ଯିବି ଭାବିଚି। । ତ ଏତେ ଭିଡରେ ଘରେ ଛାଡ଼ନ୍ତିନି ମୁଁ ବି ଯାଏନି। ତ ଏବେ ସାଙ୍ଗ ପିଲା ସହିତ ଯିବି ବୋଲି ପ୍ଲାନ୍ କରିଚି। ତ ଭଲ ହବ।
ଏଥର ଯିବାର ଇଚ୍ଛା କରିଚ?
ଆଜ୍ଞା ଆଜ୍ଞା। ତେଣିକି କାଳିଆ ଇଚ୍ଛା ଆଉ।
ହଁ କାଳିଆର ଇଚ୍ଛା ହବ ତମେ ଯିବ।
ଆ ସକାଳୁ କଣ ଖାଇଥିଲେ?
ସକାଳୁ ଇଟଲିି ବରା ଖାଇଥିଲେ ଆ କଣ ଖାଇବା। ତମେ କଣ ଖାଇଚ?
ନାଇଁ ମୁଁ ବି ସେଇ ଯାଇଥିଲି ଆମ ପାଖରେ ଗୋଟେ ମୁନା ଦୋକାନୀ ଅଛି।
ଆଚ୍ଛା ଆଚ୍ଛା। ମୁନା ଦୋକାନ ସେ ଭଲ ଖାଇବା କରେନା ମତେ ଭଲ ଲାଗେନା ତା ଖାଇବା।
ଦେଖନ୍ତୁ ବର୍ଷା ଯେହେତୁ ହଉଚି ତ ଆମେ ଆଉ ଯିବା କୁଆଡେ ଯିବୁ। ତ ପାଖରେ ଯାହା ମିଳିଲା ତା ଖାଇବା କଥା ଖାଇଦେଲୁ ଆଉ କଣ କରିବୁ।
ହଁ ଦେହ ଖରାପ ହେବ ଖା ବାହାର ଜିନିଷ ଖାଆନ୍ତୁନି ମ ବାହାର ଜିନିଷ ଅଳ୍ପ ଖାଆନ୍ତୁ।
ଦେଖନ୍ତୁ ମୁଁ ତ ସବୁଦିନ ଛତୁଆ ଖାଏ। ତ ଆଜି ଯେହେତୁ ଆଜି ସମସ୍ତଙ୍କୁ ସମସ୍ତେ ଥିଲେ ଗୋଟେ ପିଲା ଆମର ପଳେଇଲା ତ ଆମେ ସାଙ୍ଗ ବୁଲାଇ ଖାଇଦେଲୁ ଆଉ।
ଆଚ୍ଛା ଆଚ୍ଛା। ଆଜି ଖରାବେଳେ କଣ ରୋଷେଇ ହେଇଚି?
ଆମର ଆଜି ସେଇ ଭାତ, ଡାଲି, ଆଳୁ ଭର୍ତା। ତ ଯିଏ ଆମିଷ ଖାଇବା ଲୋକ ଆମିଷ ଖାଇବେ, ସାଧା ଲୋକଙ୍କ ସାଧା ଏଇଭଳି ସବୁ। ହେଇଛି ଆଉ। ଆପଣଙ୍କୁ କିଛି ଖାଇନାହାନ୍ତି କେତେବେଳେ?
ଗାଧୁଆ ମୁଁ ଖାଇନି ଆଜି ଖାଇବି ଯାଇକିରି ଆଉ।
କେତେବେଳୁ?
ହଁ ହଁ ଆଉ ଦଶ ମିନିଟରେ ଖାଇବା ଆଉ।
ହଁ ହେଇ ସାରିଲାଣି ଖାଇବା?
ହଁ ଖାଇବା ହେଇଯାଇଥିବ ଘରେ ମୁଁ ଆଉ ପଚାରନି ଖାଇବା ହେଇଯାଇଥିବ।
ଅ ହଁ। ହେଲେ ଆପଣ ଏବେ ଯୋଉ ମୁଁ ଭାବିଲି ବାହାରେ ଅଛନ୍ତି ବୋଲି। କଣ ଗୋଟେ ସାଉଣ୍ଡ ସୁଭିଲା?
ଏ ଆସୁ ସି ସେ ଟି ମୋବାଇଲ ଭାଇ ଜଣ ଆଣିଲେ ମୋବାଇଲ ଟିକେ ବଜେଇ ଦେଲେ ସାଉଣ୍ଡ କମେଇ ଦେଲେ।
ଆଜ୍ଞା ଆଜ୍ଞା। ଆଉ ଆପଣ ଯାଉନାହାନ୍ତି ରଜରେ ବୁଲିବାକୁ?
ରଜରେ ମୁଁ ଯାଇନି ଅବଶ୍ୟ। ରଜରେ ମୁଁ ଝାଡା ହେଲି ତ ସେଇଥିପାଇଁ ଯାଇପାରିଲିନି କୁଆଡେ।
ଓହୋ। ଦେହ ଖରାପ ହେଇାଇଥିଲା?
ହଁ ବା ଦେହ ଖରାପ। ଋତୁ ପରିବର୍ତ୍ତନ ହେଲା ହଠାତ୍ ବର୍ଷା ହଠାତ୍ ଗ୍ରୀଷ୍ମ।
ହୁଁ।
ଆଉ ଆସ୍ତେ ଆସ୍ତେ ଝାଡା ହବାକୁ ଲାଗିଲା। ସେଥିପାଇଁ ଆଉ କୁଆଡ଼େ ଗଲିନି ଆଉ। ଆଉ ତମେ କୁଆଡ଼େ ଯାଇଥିଲ ବୁଲିିବାକୁ ନା ଯାଇନ?
ହଁ ଆମେ ଯାଇଥିଲୁ ଗୋଟେ ଜାଗା ଯେମତି ବରୁଣେଇ ପାର୍କ ଶୁଣିଥିବେ।
ବରୁଣେଇ ପାର୍କ କୋଉ ଜାଗା କହିଲେ ବରୁଣେଇ ପାର୍କଟା ମୁଁ ତ ଜାଣିନି।
ସେଇଟା ତ ଯାଜପୁରରୁ ଗୋଟେ ଚଣ୍ଡିଖୋଲର ଟିକେ ଆଗକୁ ମହାବିନାୟକ ପଛକୁ ଅଛି ଗୋଟେ ବରୁଣେଇ ପାର୍କ ତ ସେଠି ବୋଟିଙ୍ଗ କଲୁ। ହଁ ହଁ ସେଇ ବରୁଣେଇ ରେ।
ଅ ହ ଭୂଷଳ ସେଠି କିଛି ନାହିଁ ମ ଖାଲି ଜଙ୍ଗଲ ପଥର ଗୁରା ଆଉ।
ନାଇଁ ନାଇଁ ଦେଖନ୍ତୁ ଆପଣ ଏବେ ଯାଇନାଆନ୍ତି ତ ସେଠି ଗୋଟେ ବୋଟିଂ କରିବା ପାଇଁ ସୁବିଧା ଅଛି। ତ ଆଉ ସେଠି ଆମେ ଗୁପଚୁପ ଖାଇଲୁ ଆଉ କିଛିଟା ଫଟୋ ଉଠେଇଲୁ ତାପରେ ହେଠି ଫୁଲ ଗଛ ବିକା ହଉଥିଲା ତ ଫୁଲ ଗଛ କିଛିଟା ଆଣିଲୁ। ବୁଝିପାରୁଛନ୍ତି? ତାପରେ ଆସିଲା ବେଳେ ବାଟରେ ତିନ୍ତି ଗଲୁ ଓଦା ହେଇଗଲୁ। ଆ ଫେରେ ଆମେ ଚଣ୍ଡିଖୋଲ ଚଣ୍ଡିଖୋଲ ଛକରେ କିଛି ସମୟ ରହିଲୁ ସେଠିକି ଗୋଟେ ଘୁଗୁନି ଦୋଉ ଥିଲା ଜଣେ ବହୁତ ଭଲ ଭଲ ଜିନିଷ ପକେଇ ବାଦାମ ସେ କର ତାଠାରୁ କିଛି ଘୁଗୁନି ଖାଇଲୁ। ତ ତାପରେ ଫେରେ ବର୍ଷା ଛାଡ଼ିଲାନି ତ ଆମେ ତିନ୍ତିତିନ୍ତି ବାଧ୍ୟ ହେଇ ଆସିଲୁ।
ବର୍ଷା ନଓଉ ବ ବର୍ଷା ଛାଲାନି ଓଦା ହେଇଗଲେନି ନାଇଁ?
ହୁଁ ଆମେ ସେମତି ତିନ୍ତି ତିନ୍ତି ଆସିଲୁ ଆଉ ଘରୁକୁ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା।
ତ ଆପଣ କଣ ଟୋଟାଲି ରଜ ତିନି ଦିନ ଯାକ ଦେହ ଖରାପ ହେଇଗଲା?
ହଁ ରଜରେ ମୋ ଟିକେ ଦେହ ଖରାପ ହେଇଗଲା ହଠାତ୍। ଆଉ ଟିକେ ପିଠା ପଣା ଟିକେ ୟାଡୁସାଡୁ ଖାଇଦେଲି। ଦେହ ଟିକେ ଆସ୍ତେ ଆସ୍ତେ ଖରାପ ହେଇଗଲା ଆଉ। ଏବେ କିନ୍ତୁ ଠିକ ହେଇଗଲାଣି ଆସ୍ତେ ଆସ୍ତେ।
ଭଲ ଭଲ ଠାକୁରଙ୍କ କୃପାରୁ ସେମତି ଭଲରେ ଥାଉ ଆପଣ। ଆଉ ଆଉ ଆପଣ କିଛି ଚାଷ ବାସ କରନ୍ତି?
ଚାଷ ଆଜ୍ଞା ମତେ ତ କିଛି ଆସେନା। ମୁଁ ବିଲ ଜାଣିପାରିବିନି। କିନ୍ତୁ ଘରେ କରନ୍ତିନି ଆଉ ଚାଷବାସ ଧାନ, ଆଉ ମୁଗ, ବିିରି, ଏ ସବୁ ଚାଷ ହୁଏ।
ଆପଣଙ୍କୁ ଏ ଘରେ ବାପା କରନ୍ତି?
ବାପା କହନ୍ତି କିଛି ଭାଗ ଦିଆହେଇଚି ଏମତି ସବୁ ମିଶିକିରି ହେଇଚି ଆଉ।
ଓହୋ ତଥାପି ଆପଣ ପ୍ରୟା ପ୍ରାୟତଃ ବର୍ଷକୁ କେତେ କୁଇଣ୍ଟାଲ ବାହାରେ ଧାନ?
ହଁ ସେସବୁରେ ମୁଁ ଏତେ ନାହିଁ ଜ୍ଞାନ। କିନ୍ତୁ ବାହାରେ ଧାନ ଆ ମ ମାନେ ଆମ ଘରେ ରହିବା ପାଇଁ କିଛି ବିକ୍ରି କରିବା ପାଇଁ ବାହାରେ।
ଅ ହୋ ଆଉ ମୁଗ ସେମତି ବିକ୍ରି କର ଘର ପାଇଁ ବି କିଛି ରଖ ନାଇଁ କି।
ହଁ ଘର ପାଇଁ କିଛି ବି ରଖେ। ମାନେ ଇଏ ଅନୁସାରେ ଭାରେ ଆମକୁ କିଛି ସଠିକ ଅନୁସାରେ ଭାରେ।
ଓ ହୋ ଆଉ ଏବେ ଆପଣ କିଛି ଧାନ ଫାନ ବୁଣା ଆଉ ରୁଆ ହେଲାଣି ସେପଟେ?
ହଁ ଧାନ ରୁଆ ଏବେ ଚାଲଚି। ତଳି ପଡଚି ଆସ୍ତେ ଆସ୍ତେ ଗଛ ଭାରିଲାଣି ରୁଆ ଚାଲଚି।
ଅ ହ ଭଲ ଭଲ ଆପଣ କିଛି ତଳି ଉପୁରା ଉପୁରି ଏ ସବୁ କରନ୍ତିନି?
ଆଉ ଶିଖିଚି ଅଳ୍ପ ବହୁତ। କିନ୍ତୁ ଏ
ଅ ହଁ। ଆପଣ କଣ ମାନେ ନାଉଁ ମୁଁ ଏମତି ବେଳେ ବେଳେ ଯାଏ ତଳି ଉପରିବାକୁ। ନଏଲେ ମୁଁ ବେଳେ ଖାଇବା ନେଇଯାଏ। ନହେଲେ ଆଉ କିଛି ଘରେ କାମ କରିବାକୁ କହନ୍ତି।
ଆଜ୍ଞା ଆଜ୍ଞା।
କି ଧାନ ଯେତେବେଳେ ଆମର ଏମ୍ ପି ଆଇ ସାଇଜ କରି ଘରେ ଆଣି ଟ୍ରାକ୍ଟର ପକେଇଦବ। ତ ଖଳାକୁ ଖଳାକୁ ଆମେ ନେଇଯାଉ। ଏଇ ସବୁ କାମ କରୁ ଛୋଟ ଛୋଟ କାମ।
ଆଜ୍ଞା ଆଜ୍ଞା।
ଆଉ ଆପଣ ଆପଣ ନିଜ ଦେହ ଲାଗି କିଛି ବ୍ୟାୟାମ କରନ୍ତି?
ହଁ, ମୁଁ ସ୍ୱାସ୍ଥ୍ୟ ପାଇଁ ମୁଁ ଜିମ୍ ଯାଏ। ଏବେ ଟିକିଏ ଆଉ ସମୟର ଅଭାବ ଯେହେତୁ ମୁଁ ଯାଇପାରୁନି।
ହଁ ହଁ କାର୍ଯ୍ୟ ବ୍ୟସ୍ତ ରହୁଛନ୍ତି ବୋଧେ।
କାର୍ଯ୍ୟ ବ୍ୟସ୍ତ ରହୁଛି ଆଉ କଣ କରିବା?
ଓ ହୋ।
କର୍ମ ହିଁ ଭଗବାନ ନାଁ। କର୍ମକୁ ଆପଣା କରିବାକୁ ପଡ଼ୁଚି ଆଉ କଣ କରିବା?
ତ ପରିବାରରେ ଆପଣ କେତେ ଜଣ?
ପରିବାର ଆମେ ହୋଉଚୁ ଚାରି ଜଣ। ଦୁଇ ଭାଇ ଦୁଇ ଭାଇ ବାପା ବୋଉ ଆଉ।
ଆପଣ ବିବାହ କରନାହାନ୍ତି?
ତା ବିବାହ କରନି। ବିବାଘର ଯୋଗ ହୋଉନି ଆଉ।
ଓ ପ୍ରାୟତଃ ତ କିନ୍ତୁ ଆପଣକୁ ଖୋଜା ଖୋଜି ଚାଲିଚି।
ନାଇଁ ଖୋଜିବାକୁ ଚେଷ୍ଟା କରନି। ଆଉ ଚେଷ୍ଟା କରୁଚି ଦେଖାଯାଉ ଯଦି ଭଲ ମଳିବେ ବିିବାହ କରିଦବା। ଏଜେ ଯଦି ଭଲ ମିଳିବ ତ ନେଇକି ପଳେଇବି ଆଉ ବିବାହ କରିବିିନି।
ହେ-ହେ ଆଉକଣ ପୋକ ମାନେ ପଇସା ବେଶୀ ଖର୍ଚ୍ଚ କରିବେନି ବୋଧେ ଭାବି
ନାଇଁ ମୁଁ ପଇସା ବେଶି ଖର୍ଚ୍ଚ କରିବା ମୋତେ ଭଲ ଲାଗେନି ମୁଁ ବହୁତ ଚିନ୍ତା ଭାବରେ ପରିଚିତ ଆମ ଗାମରେ।
ଓ ହଁ, ହଁ, ହଁ ଯାହା ହଉ ସେଇ ପଇସା ଗରିବ ଗରିବଙ୍କ ପ୍ରତି ଖର୍ଚ୍ଚ କରିଦେବେ ଲାଭ ଅଛି ନାଇଁ କି?
ଗରିବଗରିବା ଖର୍ଚ୍ଚ କରିବି ବାପା ମା ଖାଇବାକୁ ଦେବି ସମସ୍ତଙ୍କୁ ଖାଇବାକୁ ଦେବି। ମୁଁ କାଇଁକି ଆଉ ମୁ ବେଶୀ ଖର୍ଚ୍ଚ କରିବାରେ ଚାହେଁନା।
ଆ କଣ ବହୁତ ବୁଦ୍ଧି ଅଛି। ହିଁ ଆପଣ ଏବେ ଆପଣ ତ କ୍ୟ ଆପଣ କ୍ରିକେଟ ଖେଳ ବୋଧେ ଏବେ ବନ୍ଦ ହେଇ ଜୀବଣି ପ୍ରାୟ ମୁଁ ଭାବୁଛି ବର୍ଷା ଦିନେ
ହଁ ବର୍ଷା ଯୋଗୁଁ କ୍ରିକେଟ ଖେଳ ବନ୍ଦହୋଇଯାଏ। କ୍ରିକେଟ୍ ଟା ମୁଁ ବହୁତ ଭଲ ଖେଳେ।
ହେଲେ
ଆଉ
ଆପଣ ମନେ ପଡୁନି ଖେଳ ଆଉ ଆପଣ ଖେଳ ବା। ହ ବେଶୀ ଏବେ ମିସ୍ କରୁନାହାନ୍ତି?
ବହୁତ ମିସ୍ କରୁଛି। ଧାଡୁ ଧାଡୁ କରି ଯୋଉ ମାଡ ହୁଏ। ଆଉ ସେକଥା ମୋର ମନ
ହଁ।
ଧଡୁ ଧାଡୁ ଧମ୍।
ଆପଣଙ୍କ ସାଙ୍ଗ ଫାଙ୍ଗ କେହି ଆଉ। ଆପଣ ସାଙ୍ଗ ପିଲା ବି ଯାଆନ୍ତି। ଆପଣ ସହିତ ଖେଳିବାକୁ?
ହଁ, ନିଶ୍ଚିତ ସାଙ୍ଗ ପିଲା ଯାଆନ୍ତି। ମୋର ଯୋଉ ସାଙ୍ଗ ସବୁ ଅଛନ୍ତି। ବିକ୍ ମୋ ବିକୋଫିକ ଯେଉଁ ସାଙ୍ଗସାଥି ଅଛନ୍ତି ସେମାନେ ସବୁ ଯାଆନ୍ତି।
ଓହୋ। ଆ ଆପଣଙ୍କର ଆପଣ କି ଗୋଟେ ଗୁଡୁ। ଗୁଡୁ ଭାଇ ଗୋଟେ କିଏ ସାଙ୍ଗ ଥିଲେ ବା ଆପଣଙ୍କର?, ଗୁଡୁ ଭାଇ ବୋଲି ଗୋଟେ କିଏ ସାଙ୍ଗ ଥିଲେ।
ହଁ ହଁ ସେ ଧନ୍ଦା କୁ ଆସିବନି।
କଉଠି ହେଲ?
ମାନ ତାଙ୍କେ ବ୍ୟାଟିଂ ତାଙ୍କ ତାଙ୍କ ବ୍ୟାଟିଂ କଥା କଇ କଇଲେ ନସରେ।
ଆଜ୍ଞା! ଆଜ୍ଞା ଆ ଆପଣ ଏବେ ବର୍ଷ ଆଜ୍ଞା! ଆଜ୍ଞା। ଏ ବର୍ଷା ଯୋଗୁ କୁଆଡେ ବୁଲିବାକୁ ଆଉ ଯାଇନଥିବେ। ନାଇଁ କି
ଆ ମୁଁ ବୁଲୁଛି ଏଇ ଗାଡିରେ ତ ବଇଚି ଆଉ କାର ଚାଲିଚି ଆଉ
ଓହୋ! କାର୍ ନାଇଁ ଟିକେ ଆପଣ ବଡ଼ ଲୋକିି ଅଛନ୍ତି ବୋଧେ। ଆପଣଙ୍କ ଟିକେ ପଇସା ପତ୍ର ଅଧିକା ଅଛି ବୋଧେ।
ନା ନା ପଇସା ନାହିଁ ମୋ ପାଖରେ ମୁଁ ମାଗି ଯାଚି ଚାଲୁଚି।
ଓହୋ! କାର୍ ଟା କଣ ଆପଣ ଆପଣଙ୍କର ନା ଆପଣଙ୍କ ଦାଦାର?
ମୋର କଣ କାର୍ କିଣିବା ସକ୍ଷମ ଅଛି ଆଜ୍ଞା ମୁଁ ପର ଗାଡ଼ିରେ ବସି ଯିବା କଥା ବୁଲାବୁଲି କରିୁଛି ଆଉ ଭାଇ ବନ୍ଧୁ ସହିତ।
ହଁ-ହଁ-ହଁ ଆପଣ ନେଇଚନ୍ତି ଆଉ ନାଇଁ କି?
ଆଜ୍ଞା ଆଜ୍ଞା ଭଡାରେ ମୋର ନିଜର କାର୍ ହବନି।
ଓହୋ। ତଥାପି ଆଜି କୁଆଡେ ପ୍ଲାନ୍ ଅଛି ଆପଣ ଯିବାର?
ପ୍ଲାନ୍ ବର୍ତ୍ତମାନ ଭଦ୍ରକରେ ଅଛି।
ଆଜ୍ଞା ଆଜ୍ଞା,
ଆଉ ଏଇ ଭଦ୍ରକରେ ବୁଲାବୁଲି କରି ଘରକୁ ପଳେଇବା କଥା ଆଉ। ଆଜି ଘରକୁ ଫେରୁଛି ମୁଁ। ପାଞ୍ଚ ଛଅ ଦିନ ହେବ ଆସିଥିଲି ଭାଇ ଘରେ ଆଉ ଫେରିବା ଘରକୁ ଆଜି ଆଉ।
ଆଉ ବଢିଆ ହେଲା ଆଉ। ଆପଣ ଜାମୁକୋଳି ଖାଇଲେଣି?
ଜାମୁକୋଳି ବା ଖାଇଲେ ମତେ ଝାଡ଼ା ବନ୍ଦ ହେଇଯିବ ଖାଉନି।
ଆ ତମର ତ ଝାଡା ହଉ ହେଲା ନାଇ ଖାଇଲେ ଝାଡାଟା କମିଯିବ। ବୁଝିପାରୁଛନ୍ତି ଦେହଟା ଯୋଉ ଖରାପ ରହୁଛି। ତ ଏଇଟା ଖାଇଲେ ଦେହଟା ଭଲ ହଁ।
ଆପଣ ଜାମୁକୋଳି ଖାଉଛନ୍ତି?
ହଁ ମୁଁ ପ୍ରାୟତ ଜାମୁକୋଳି ଥର ଦି ଥର ଖାଇଛି। ବର୍ଷା ଯୋଗୁ ଗଛରେ ଆଉ ଚଢି ହଉନି।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା ଆଉ ମୁଁ ଏବେ ଆସୁଛି ଆପଣ କୁ ଯାଆନ୍ତୁ ଆପଣ କାମରେ।
ଆଜ୍ଞା,
ମୁଁ ଟିକେ ଆଉଛି ଘରେ ଡାକିଲେଣି ଆଁ
ହଉ ଠିକ ଅଛି ।